ହଁ ଶୁଭ ସନ୍ଧ୍ୟା। ଆଉ କଣ ସନ୍ଧ୍ୟା ହେଇଗଲାଣି ସେପଟେ?
ସନ୍ଧ୍ୟା ହ ହେଇଗଲାଣି ତୁ ପା ପାଞ୍ଚଟା ପନ୍ଦର। ହେଲାଣି ଆମର ଏତିକା ବେଳୁ ବା ଠାକୁର ଯିବୁ। ସବୁ କାମ କରିବୁ। ପୂଜା ପୂଜି ସନ୍ଧ୍ୟା ଦିଆ ହବ। ଆମର ବହୁତ କାମ ଅଛି।
ଆମ ବି ବହୁତ କାମ ଅଛି। କି ଆମେ ନା ଅ ଝଡ଼ାଝୁଡ଼ି ଘର କରିବୁ। ଓଳା ଅଳି କରିବୁ, ତାପରେ ଠାକୁର କ ଆମେ ସନ୍ଧ୍ୟା ଦବୁ।
ହୁଁ।
କଣ ଖବର?
କଣ କହୁଥିଲି କହିଲ ତମେ ଯଉ ତମର ତ ଗୁଡ଼େ ଶାଢ଼ୀ ବ୍ଲାଉଜ୍ କରୁଛ।
ହଁ।
ମୁଁ ପଚାରିଥିଲି କଉଁଠି ଶାଢ଼ୀ ବ୍ଲାଉଜ କହିଲେ ଭଲ କରୁଚନ୍ତି, ଡିଜାଇନ୍ ଶାଢ଼ୀ ବ୍ଲାଉଜ ମୁଁ ବୋଉ ପାଇଁ କରିଥାନ୍ତି।
ହୁଁ ଆମର ଗୋଟେ ବଜାରରେ କରୁଛନ୍ତି ସେ ବଜାର ପାଖରେ ଗୋଟେ ଗାଁ ଅଛି। ସେଇ ଗାଁ ରେ କରୁଚନ୍ତି। ଭଲ କରୁଚନ୍ତି ଗାଁରେ କରୁଚନ୍ତି। ଶହେ ସତୁରି ଟଙ୍କା ନଉଛନ୍ତି ବଢିଆ ଡିଜାଇନ ଯାହା ଡିଜାଇନ କହିବ ସେଇୟଆ କରିଦଉଛନ୍ତି।
ହଁ କେତେ ଦିନରେ ଦେବେ?
ଅଳପ ଦିନ ରେ ଦେଇଦେବେ। ଆଠ ଦଶ ଆଠ ଦିନ ଭିତରେ ଦେଇଦେବେ ବ୍ଲାଉଜ ହୁଁ।
ଆଠ ଦିନ ତ ବହୁତ ନେଇଯାଉ ଚନ୍ତୁ କେତେଦିନ ପାଇଁ ମୁଁ ମୋ ବୋଉର ନଣନ୍ଦର ଝିଆରୀ ବାହାଘର ତ ହଁ ସିଏ ସେଥିପାଇଁ ପିନ୍ଧା ପିନ୍ଧି କରିବ। ଆମର ଟିକେ ଜଲ୍ଦି ଦକାର ଥିଲା। ଥିଲା ଜଲ୍ଦି ପାଇଁ ସେ କଣ ଅଧିକା ପଇସା ନେବେ କି?
ହଁ ଯଦି ଏମରଜ ମାନେ ଶୀଘ୍ର ଦ କାର ଯୋଉ ବ୍ଲାଉଜ ପାଇଁ ଜଲଦି ଯଦି ଦରକାର ତାହେଲେ କୋଡିଏ ଟଙ୍କା ଏସ ସଟ୍ରା ଦେଲେ ସେ ଦି ଦିନରେ କରିକି ତମକୁ ଦେଇଦେବ ହୁଁ ଆଜିକାଲି ତ ପଇସା ରେ ସବୁ ନା। ପଇସା ବିନା ପଇସାରେ କିଛି ହଉନି ଯଦି ଯିଏ ଅଧିକ ଟିକେ ପଇସା ଦେଇଦବ। ବାଘ କି ବି ତମ ଘରେ ଆସିକିନା ଖାଇକି ଯିବ।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
ଖିଆ ପି କି ଘରେ ବନ୍ଧା ହବ।
ହଁ ଠିକ କଥା ଠିକ କଥା ପଇସା ନଥିଲେ ଆଉ କଣ କି ହବ
ପଇସା ନଥିଲେ କିଛି ଆଉ ହଁ ଆମ ପାଇଁ ବଜାର ଟିକେ ଯାଉଛୁ ଚା ଟିକେ ବର ଟିକେ ଖାଉ ଖାଉ ଆମର ଏଠି ପାଞ୍ଚଶ ଛଅଶ ଖର୍ଚ୍ଚ ହେଇଯାଉଛି ପଇସା ନଥିଲେ ଲୋକ ଘରୁ ବାହାରିବେନି।
ହଁ ଆମେ ବା ହେଇ ଯାଉଛୁ ବଜାରକୁ ଆଉ ଖର୍ଚ୍ଚ ହେଇଯାଉଛି ଖାଲିଟାରେ ଶହେ ଦୁଇଶ। କଣ ଟିକେ ଖାଇଦେଲୁ ଗୁପଚୁପ ଟିକେ ଖାଇ ଦେଲୁ ଚାଟ ଟିକେ ଖାଇଦେଲୁ। ଆଉ ଯୋଉ ଉଁ ହଁ ମୁଁ ସେଆ ପଚାରୁିଥିଲି ତାପରେ ସେମାନେ ଯଦି ଜଲ୍ଦି କରିବେ ସେମାନେ ତାଙ୍କ କାମ ଇ ତାଙ୍କର ଯଦି କହିଦେବେ ସେ କାହିଁକି ନନେବେ ଅଧିକା କରିକି ଦେବେ
କଷ୍ଟ କରିବେ ସେ କଷ୍ଟ ଅନୁସାରେ ତା ଦଶ କୋଡିଏ ଟଙ୍କା ଅଧିକ ନେଇଗଲେ କିଛି ବି କ୍ଷତି
ହଁ ହଁ ଆମର ଆମର ଯାହାର ପଇସା ଅଛି ସିଏ ତା ସମୟ ବଞ୍ଚୁଛି ଲୋକଙ୍କର ପଇସା ଥିଲେ ପିଲାମାନେ ଫ୍ଲାଇଟ୍ରେ ପଳଉଛନ୍ତି ଘଣ୍ଟାକରେ ଆ ଯାହାର ପଇସା ନାହିଁ ସିଏ ଟ୍ରେନ୍ ଜେନେରାଲ ଡବାରେ ଯାଉଛି ଘଷି ପେଟିି ହେଇକି ନ ଆଉଛି
ହଁ।
ପଇସାରେ ସବୁ ଖପ ପଇସା କମେଇବାଟା ନିହାତି ଜରୁରି
ଆଉ?
ତମ ଇଚ୍ଛା ତାପରେ ତମେ ଯେମିତି ରୁହ କିନ୍ତୁ ପଇସା କମେଇବାଟା ଜରୁରୀ
ହଁ।
ପଇସା ନଥିଲେ ଲୋକ ତମକୁ ପଚାରିବେନି।
ନାଁ
ହଁ ପଇସା ଥିଲେ ସବୁ ସାହାଯ୍ୟ କରିବାକୁ ଆସିବେ।
ହଁ। କଥାରେ ଅଛି ପରା ତେଲିଆ ମୁଣ୍ଡରେ ତେଲ ଯାହାକତିରେ ପଇସା ଥିବ ସବୁ ଲୋକ ତାରି କତିରେ ଆଉ ଯାହାକତିରେ ପଇସା ନ କିଛି କିଛି ଦେବେନି ହୁଁ। ସାର୍ଥପର ଦୁନିଆ ଆଉ ପଇସା ଯଉଠି
କଥା କାହିଁ କହୁଛ ଏଇ ବା ଘରେ ଛୋଟ ଛୋଟ ପ ପିଲାମାନେ ବଡ଼ ବଡ଼ ଲୋକଙ୍କୁ ମାନୁନାହାନ୍ତି ଆଉ ତା ମନମ ଚଲୁଛି। ସିଏ ଭାବୁଛନ୍ତି ଆମେ ଠିକ କରୁଛୁ।
ନାଇଁ ଆଜ କାଲିକା ଛୁଆଙ୍କ କଥା ନ କହିବା ଭଲ। ଏମାନେ ସେମାନେ କାହାକୁ ଆଉ ବଡ ବୋଲି ଖାତିର କରୁନାହାଁନ୍ତି ଆଗେ ଗୋଟେ ଥିଲା ବଡ ମାନେ ଥିଲେ ଗୁରୁଜନ ଥିଲେ ଛୋଟ ଛୋଟ ମାନେ କଥା କହୁନଥିଲେ। ଏବେ ସବୁ ଛୋଟମାନେ ଗପୁଚନ୍ତି ବଡ ମାନେ ଚୁପ୍ ରହୁଛନ୍ତି। ଏଇଆ ଆଉ ଆଜି କାଲି ର
ଛୋଟମାନେ ଚଢ଼ିକି କଥା କହୁଛନ୍ତି ମାନୁ ନାହାଁନ୍ତି।
ହଁ।
ଆଉ
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି ଆଉ। ମୋର ଆମର ଆଜି ଉ ଆମ ଛାତ ଗୋଟେ ଆମ ଅଧା ଛାତ କାମ ହେଇଛି ଚି ତ ଦି ତାଲା ହଉଛି ଆଉ ସେ ଯୋଉ କାମ ହେଇଥିଲା ଟିଣ ଅଧା ପଡ଼ିଥିଲା ସେଇଥିରେ ପାଣି ଗଳୁଥିଲା ଆମ ଘର ବର୍ଷା ହେଲେ ପାଣି ଟିକେ ହେଇଯାଏ ଆଉ ଏମିତି ମୋ କାମ ହେଉଛି ପାଣି ହେଇଗଲା ପରେ ମୁଁ ତାକୁ ପୋଛା ପୋଛି କରେ ଆଉ ସବୁବେଳେ ଆଉ। ସେଇଥିପାଇଁ ମୋ ବାପା ବାପା ତାକୁ ଇଏ କରିକି ଆଜି ଖୋଲାଖୋଲି କରି ଟିଣ ପିଟି ଦେଇଛନ୍ତି ଆଉ ବର୍ଷା ଦିନ ଆସୁଛି ନା
ହୁଁ ଏଇନା ବର୍ଷ ଏଇନା ବର୍ଷା ତ ଚାରି ମାସ। ଟେ ହବ ଆଉ।
ହଁ ସେଥିପାଇଁ ସେ ଭାବିଚିନ୍ତି କିନି ବ୍ୟବସ୍ଥା କରିଦେଲେ ଆଉ ସବୁଦିନ ଆଉ କଣ ପାଣି ହବ ବର୍ଷା ହବ ଘରେ ପାଣି ପଶିବ। ସେ ସେଥିପାଇଁ ଇଏ କରିଦେଲେ।
ହୁଁ।
ତାକୁ ଖୋଲା ଖୋଲି କରି ଆଜି ସକାଳୁ ସେଇଠି ଫେର ଲାଗିବ।
ହୁଁ।
ତାପରେ ମୋ ବୋଉ ଆଉ ଯାହା ଟିକେ କଣା ଫଣା ରହିଲା ତା ଧିରେ ଯୋଉ ଆମର ଗୋଟେ ପି୍ଚୁ ପଟ ଗୋଟେ ଆସିେ ହେଲା ଏଇଟା ଯଦି କଣା ଫଣା ହେଇଥିବ। ଲଗେଜ ଦେବ ଆଉ ଆଉ ପାଣି ଫାଣି
ହବନି
ପଡ଼ିବନି ନା
ଆଉ ବୋଉ ବାପା ଥିଲେ କେତେ ସବୁ କାମ କରିଦେବେ
ହଁ ସିଏ ସବୁ ଚିନ୍ତା କରୁଛନ୍ତି ଏଇ ବିଷ ତେରେ ଆଉ କଣ ଛୋଟରୁୁ ଛୋଟ ବଡ଼ରୁୁ ବଡ଼ ଜିନିଷ କଣ କେମିତି ଦେହବ ଆଉ ଆଜ୍ଞା ଆମେ ଦିନ କେମତି ଚଳିବା କାଲି କଣ ଚଳିବା ମାସବ ଯା କେମିତି ଚଳେଇିବା ବର୍ଷ ଯାଏ କେମିତି ଚଳିବା ବାପସ ଯୋଜନା କରିଥାନ୍ତି।
ଆ ଯୋଜନା ନ କଲେ ବା ହବନି ଆଉ କଣ କରିବା ମଧ୍ୟବିତ ଆମର ପରିବାର ଆମେ ଯୋଜନା ନକଲେ କେମିତି ଚଳିବ
ବର୍ଷା ଦିନରେ ବାଦାମୀ କେତେ ଖାଇବା ଏ ବର୍ଷ ସେ ସବୁ ଆଗରୁ ଆଣିକି ରଖିଛନ୍ତି। ମହଜୁଦ କରିକିନା ଆଉ ବାଦାମୀ ମୁଗ ବିରି ହଳ ହଁ ସବୁ ସବୁ ଆଉ ବ ତାର ଛୋଟ ଛୋଟ ଜିନିଷ ଘରେ ସବୁ ଇଏ କରୁଛି ଆଉ ହୁଁ। ଆଉ ମୁଁ ସାନକୁ ବି ନଥିଲି। ସେ କାଲି ଦ ବାବା ପରୁ ଆସିଯାଇଛନ୍ତି।
ହୁଁ,
ସେଇ ବି ଭଲ ମନ୍ଦ ଦାୟିତ୍ୱ ନେଇ କରିଛନ୍ତି ଆଉ ଆଜି ପୂଜା ପାଠ କରିଛନ୍ତି ମନକୁ ମନ। ହଁ କେ ଜାଣି କାହିଁକି ସେହି କହିନାହାନ୍ତି ସେ କରିଦେଲେ ଆଉ
ହଁ ଅଁ
ଆଉ ମୁଁ ତ କରିବିନି ଆଉ ସବୁ ଆପଣ ଜାଣିଥିବେ ଆଉ।
ହୁଁ, ହଁ ଘରେ ଯେତେ ଲୋକ ରହୁଛ ମିଳିମିଶି ରହିଲେ ଭଲ। ମିଳିମିଶି କାମ ବାଣ୍ଟି କରି କରି ଦେଲେ। ଆଉ କାହାକୁ ଏତ କଷ୍ଟ ବି ହବନି।
ହ ଆମର ହଁ ଆମର ଯୌଥ ପରିବାର ଆମର ସବୁ ମିଳିମିଶି ଏକାଠି ଅଛନ୍ତି ଏପର୍ଯ୍ୟନ୍ତ ଆଉ ସବୁ ମିଳିମିଶି କାମ କରି ଦିଅନ୍ତିି ଆଉ। ଭାଇମାନେ ବି ଭାରି ତତ୍ପର ସେମାନେ ବି ନକହୁଣୁ ଆଗୁଆ କାମ ଧରିି। କରି ପକାନ୍ତି ସବୁ।
ହଁ ହଁ ଜଣା ପଡୁଛି ଦେଖିଲେ ବା କହିଦେବେ ତାଙ୍କର ସବୁ।
ହଁ ହଁ ପା ଆପଣ ତ ଆ ଥିଲେ ଭଲ ମଝିରେ ବ ଯାଇଥିଲି ଦେଖିଥେବେ ଆଉ ଆଉ କେତେ ସେମାନେ ଭଦ୍ର ନମ୍ର।
ହଁମ୍
କଥାରେ ଶାଳୀନତା।
ଆଉ ସେମିତିଆ କାମିକା ଲୋକ ଘରେ ଦରକାର ଦି ଚାରିଟା। ଥିଲେ ଘରେ ଆଉ କିଛି ଅସୁବିଧା ହିଁ ହବନି ଆଉ ହଁ
ହୁଁ ଆଉ ଜଣେ ଆଉ ଜଣେ ବି ଭାଇ ପଳେଇଛି ଟିକେ ବାହାରକୁ ବୋଲି ଏଠି କାମ ବି ଅଧା ରହିଯାଇଛି ସେବି ଅଧା କାମ କରିଦଉଥିଲା।
ହୁଁ ହଁ ଭଲ ଭଲ।
ହଁ ଆଉ ତମ କଣ ଖବର ସବୁ ବାହାରୁ ବୁଲିବାକୁ ଯାଇଛନ୍ତି। ବାଇବା ଶ଼େ
ହଁ ଏଇନେ ଜା ର ବୁଲିବା ଟାଇମ ଆଉ ସେ ବୁଲୁଛନ୍ତି ଆଉ କଣ କରିବା ଆମେ ତ ଘରେ ରହିବା ଲୋକ ଆମକୁ
ହଁ। ଆଉ ଯାହା ହଉ ଏଇ ବୟସରେ ବୁଲିବନା ଆଉ ଆଉ କଣ ଆଗକୁ ଆଉ କିଛି ବର୍ଷ ଗଲେ କଣ ବୁଲି ହବ। ନା ସ୍ୱାସ୍ଥ୍ୟ ସାଥ ଦବ ବୁଲିବା ପାଇଁ। ହଁ। ଆଉ ତମୁ ତମକୁ ବି ସାଙ୍ଗେରେ ନେବା କଥା। ମଯେ ମଜେ କର ତମକୁ ବି। ସାଙ୍ଗରେ ନେଇ ନେଇ ବୁଲେଇ ବେ ଟିକେ।
ମୁଁ ଏଇ ଆଖପାଖ ଏରଆକୁ ଯାଏ। ଦୂର ଦାରାନ୍ତର ଟିକେ ନିଅନ୍ତି। ନ୍ତିନି ଆଉ। ହୁଁ। ଦୂର ବାଟ ନିଅତିନୀ କାଳେ ଡରିବି।
ହଁ ସେ ପଣି। ଛୁଆ ଅଛନ୍ତି ନା ଛୋ
ଛୋଟ ଛୁଆ ଏତେ ବାଟ ଯାଇପାରି ଭା ବନା ଆଉ। ହଉ ସେୁ ଯାଆନ୍ତୁ ବୁଲି ହୁଁ। ହ ଏଇଆ ଚାଲିଛି ଆଉ ଘରେ ଆଉ। କଣ ଆଉ ଖବର।
ହଉ ଯାଅ କାମ ଫାମ କାମ ସାରି ଦିଅ ଇଏ ଫିଏ କର ଆମେ ଯାଉଛୁ ଆମ କାମ ବି ଅଛି। ଓଳା ଓଳି କରିବୁ ରଖୁଛୁ।